ହାଲୋ ହୁଁ
ହଁ ନିଲୁ କହୁଚୁ ତ?
ହଁ ହଁ।
କୋଉଠି ଏବେ?
ଘରେ ଅଛି।
ଆରେ ଯୋଉ ତମର ଏବେ ଯୋଉ ବିଜନେସ୍ କେମିତି ଚାଲିଚି?
ହଁ ଠିକ ଠାକ ଚାଲିଛି ଆଉ।
ଆଉ କଣ ଚାଲିଚି ମାନେ ତମର କଣ ସେ ବିଜନେସ୍ ଇଏଟା ଟିକେ କହିଲୁ ମୁଁ ତ ଭଲରେ ଜାଣିନି ସେ ବିଷୟରେ ମୁଁ କେବେଠାରୁ ଭାବୁଛି ପଚାରିବି ବୋଲି ଆଉ ଭଲସେ ମୁଁ ଜାଣିନି ତମର ସେ ବ୍ୟବସାୟ ଯୋଉ ଚଲେଇଚ କଣ ସେ ତମର ଖୋଲିକି ଛ ମୁଁ ତ ଜାଣିନି ଟିକେ କହିଲୁ ସେଇଟା କଣ?
ସେଇ ଫିନାଇଲ ଇଏ ସବୁ, ଫିନାଇଲ ବ୍ଲିଚିଂ ଏଇ ସବୁ ହଉଛି ଆଉ।
ହଁ ତା ବିଷୟରେ ଟିକେ କୁହ ମତେ ଟିକେ।
ମାନେ କଣ ଠ କେମିତି ତିଆରି ହୁଏ ନା କଣ କୋଉ ବିଷୟରେ?
ହଁ ସେଇ କଣ କେମିତି ତିଆରି ହୁଏ, ମୁଁ ଟିକେ ଜାଣିବା ପାଇଁ ଚାହୁଁଛି। ମୁଁ ବି ସେମିତି ସେଇ ଇଏଟା କରିବି ଆଉ ଘରେ ଅଛି ତ ସେଇଥିପାଇଁ ଚାହୁଁଥିଲି ସେଇ ବିଜନେସ ଟା ମୁଁ ବି କରିବା ପାଇଁ ଚାହୁଁଛି।
ହଁ ତ ସେଥିପାଇଁ ଚାରିଟା ରୁ, ପାଞ୍ଚଟା କେମିକାଲ ଦରକାର।
ହଁ।
ଆର କେମିକାଲ ର ସଲୁସନ ହେଲା ପରେ ତାପରେ ଗୋଟେ ତାପରେ ୱାଟର ସଲୁସନ ଦିଆଯାଏ। ୱାଟର ସଲୁସନ ଦେଲା ପରେ ଯେ ହ୍ଵାଇଟ୍ କଲର ଆସେ। ତାପରେ ତମର ଯେତିକି ଯାହାର ଯେତିକି ତାର ଏ ସାନ୍ଦ୍ରତା ଅନୁସାରେ ତାର କ୍ଵାଲିଟି ଅନୁସାରେ ତମେ ବଜାୟ ରଖିବାକୁ ଚେଷ୍ଟା କରିବ। ସେଇ ଅନୁସାରେ ତମେ ତିଆରି କରିବ ଆଉ।
ସେଇଟା ପାଇଁ ବହୁତ ଜଣ ଲୋକ ଦରକାର ଅଛନ୍ତି ନା ନିଯେ ହିଁ ଏକୁଟିଆ କରିପାରିବୁ?
ଫାଷ୍ଟେ ନିଜେ ଆରମ୍ଭ କରିବ। ତାପରେ ତମର ବ୍ୟବସାୟ ଦେଖିକି ସେଇ ଅନୁସାରେ କେତେ ତମେ ମାର୍କେଟରେ ସେଲ କରିପାରୁଛ? କି ନାହିଁ ସେଇ ଅନୁସାରେ ତମର ଯେତେ ବେପାର ବଢିବ ସେଇ ଅନୁସାରେ ତମେ ପିଲା ଆଗକୁ ଆଗକୁ ରଖିବାକୁ ଚେଷ୍ଟା କରିବ। ନହେଲେ ନାହିଁ ଷ୍ଟାର୍ଟିଂରେ ନିଜେ ବି କରିପାରିବ।
ତାଧିରେ ସାମଗ୍ରୀ କଣ କଣ ସବୁ ଦରକାର ହଉଚି? ମାନେ ଯୋଉଟା କି ଆମେ କମ ଟଙ୍କାରେ ଆଣିପାରିବା?
ଏଟା ଅଛି ପାଇନଅଏଲ। ତାପରେ ଲିକୁଇଡ଼ ସର୍ପ। ତାପରେ ଆଉ ଗୋଟେ ଅଛି ଆମର ସେଣ୍ଟ ଯୋଉ ବିଭିନ୍ନ ପ୍ରକାର ଯୋଉ ସେଣ୍ଟ ଥାଏ ତମେ ଯୋଉ ସେଣ୍ଟ ୟୁଜ କରିପାରିବ ସେଇଥିରୁ ସେଣ୍ଟ ଗୋଟେ। ତାପରେ ଆମର ଏତିକି ଏଇ ତିନିଟା ଜିନିଷରେ ହେଇଯିବ।
ୟାଧିରେ ଆମେ କେତେ ନିବେଶ କଲେ ଆମେ ଆଧିରେ ଭଲ ଲାଭଟେ ପାଇପାରିବୁ?
ଆପଣ କେତେ ଲାଭ କରିବାକୁ ଚାହୁଁଚନ୍ତି ମିନିମମ?
ମାସକୁ ଯଦି ହବ ଆମେ ପାଖାପାଖି କୋଡ଼ିଏ ତିରିଶ ହଜାର ଆମେ ଚାହୁଁଚୁ।
ତାହେଲେ ଆରାମ ସେ ଯଦି ଆପଣ ତିରିଶ ପଇଁତିରିଶ ହଜାର ଇନଭେଷ୍ଟ କରିବେ ତାହେଲେ କୋଡିଏ ହଜାର ଆପଣ ଆରାମସେ ପାଇପାରିବେ। ଆଉ ଆଉ ଗୋଟେ ହଁ ବୋତଲ ବି ଗୋଟେ ରାମ୍ୟାଟେରିଆଲସ ଅଛି। ବୋତଲ ବି ଆଣୀ ବୋତଲ ବି କରା ହବ ବୋତଲ କ୍ୟାପ୍ ତାପରେ ଲେବୁଲ।
ହଁ ଆପଣ ନେଇକି ଏମତି, ଆପଣ ତିଆରି କଲା ପରେ ଆପଣ ନେଇକି ମାନେ କୋଉଠି ମାନେ ଏମତି ପୋଷ୍ଟର ମାରିକି ଇଏ କରୁଚନ୍ତି ନା ଆପଣଙ୍କର ସେମିତି କିଛି ଅନଲାଇନ ର କିଛି ପ୍ଲାଟଫର୍ମ ଅଛି ଅଛି ନା ଆପଣ ଇନଷ୍ଟାଗ୍ରାମ ରେ କିଛି ସୋସିଆଲ ମିଡିଆରେ କିଛି ଛାଡୁଚନ୍ତି ଯାହା ଦ୍ଵାରା କି କି ଆପଣଙ୍କୁ ଲୋକ କଣ୍ଟାକ୍ଟ କରୁଛନ୍ତି, ଆପଣ ଯାଇକି ଦେଇକି ଆସୁଛନ୍ତି?
ନାଇଁ ନାଇଁ ମୋର ଏମତି ଏଇ ଫ୍ରେଣ୍ଡ ସର୍କଲ ଶୋଷି ମାନେ ତାପରେ ଏଇ ଗ୍ରୋ ସେରୀ ଫୋସେରି ଏମିତି ଚାରିଆଡେ ଇଏ ନିଜର ଅ ଫ୍ରେଣ୍ଡ ସର୍କଲ ଟାରୁ ଆରମ୍ଭ କରି ଲୋକାଲିଟି ଅନୁସାରେ ସେଇଭଳିଆ ଚାଲିଛି ଆଉ।
ଆଚ୍ଛା ଆଚ୍ଛା। ଆଚ୍ଛା ହଉ ଠିକ ଅଛି କିଛି ନାହିଁ। ଆଉ ମୁଁ ଯେତେବେଳେ ନିବେଶ କରିବା ପାଇଁ ଚାହିଁବି ଆପଣଙ୍କୁ ନିହାତି ଭାବେ କଣ୍ଟାକ୍ଟ କରିବି।
ଠିକ୍ ଅଛି ଠିକ୍ ଅଛି ସିଓର ମୁଁ ଆପଣଙ୍କୁ ବି ସବୁଥିରେ ହେଲ୍ପ କରିବି।
ହଁ ଠିକ ଅଛି ଆଉ ଆପଣ କଟକରେ ତ ରହୁଚନ୍ତି, କଟକରେ ଆଉ କଣ କଣ ସେଠି ମାନେ ଜାଗା ଅଛି ଦର୍ଶନୀୟ ସ୍ଥାନ ମୁଁ ମୋ ଫ୍ୟାମିଲିକୁ ନେଇକି ଯିବା ପାଇଁ ଚାହୁଁଚି? ସେଠି କଣ କଣ ଅ ଛି ଟିକେ ମତେ କହୁନାହାନ୍ତି ମୁଁ ଟିକେ ଯିବି ବୁଲିକି ଆସିବି। ବ୍ୟବସାୟ କୁ ଦେଖିବା ହେଇଯିବା ବ୍ୟବସ ଯାଏ। ଆଉ ଆପଣଙ୍କ ସାଙ୍ଗରେ ଫୋନ ରେ ସେ କଥା ହେଇଗଲି କିନ୍ତୁ ଆଉ ଥରେ ଆପଣଙ୍କ କମ କମ୍ପାନୀ ଯାଇକି ଟିକେ ଅ ମାନେ ଫ୍ୟାମିଲି ସାଙ୍ଗରେ ଭିଜିଟ କରିଦେବି ଆଉ ଟିକେ ଏମ୍ପଲୋୟୀ ଚାରି ପାଞ୍ଚଟା ଷ୍ଟାଫ୍ ନେଇକି ଯିବି ମୁଁ ଯାହା ଦ୍ଵାରା କି ସେମାନେ ଦେଖିବେ ଜିନିଷ ଟା କେମିତି କଣ ହଉଚି ତାପରେ ମୁଁ ଆସିଲା ପରେ ନିଜେ ଘରେ କରିବି ଆଉ। ଆଉ ହଁ ମୁଁ ପଚାରୁଥିଲି କି ସେଇଠି କଣ ଅଛି ଜାଗା ଯାହା ଦ୍ୱାରା କି ଆମେ ଯାଇକି ଫାମିଲି
ସ୍ଥାନ ଆମର ବାଲିଯାତ୍ରା କିଲା ପଡ଼ିଆ ଅଛି ବାରବାଟୀ ଷ୍ଟାଡିୟମ ଅଛି ବାରବାଟି ଦୁର୍ଗ ଅଛି। ଇଣ୍ଡୋର ଷ୍ଟାଡିୟମ ଅଛି। ତାପରେ ଆମର ଅ--ନରାଜ ଅଛି ନରାଜ ବ୍ୟାରେଜ। ତାପରେ ଆମର ମୁଣ୍ଡୁଳି ବ୍ୟାରେଜ ଅଛି ଆଉ ଗୋଟେ ଆମର ଗୋଟେ ସେଇ ନରାଜ ପାଖରେ ଗୋଟେ ମୟୂର ଗୋଟେ ଅଛି ସେଠି ମୟୂର ସଫାରି ଟାଇପର ସେଠି ବହୁତ ଏଇ ଟାଇମରେ ତ ବର୍ଷା ଷ୍ଟାର୍ଟିଂ ଟାଇମରେ ବଢ଼ିଆ ଆସନ୍ତି।
ହଁ ହଁ ଶୁଣିଲା ଭଳିଆ ଲାଗୁଛି ମତେ ପିକକ୍ ଗୋଟେ କଣ କହନ୍ତି? ହଁ ପିକକ ଭ୍ୟାଲି, ଆଚ୍ଛା। ମୁଁ ଯାଇଥିଲି ବୋଧେ ଗୋଟେ ଥର। କିନ୍ତୁ ଯେହେତୁ ମୋ ଫ୍ୟାମିଲି ବି ସେମାନେ ବି ତ ଦେଖିବା ପାଇଁ ଚାହୁଁଛନ୍ତି ସେଥିପାଇଁ ମୁଁ ବି ତାଙ୍କୁ ନେଇକି ଯିବା ପାଇଁ ଚାହୁଁଛି ଆଉ ସେଠି ଆଉ ବାଲିଯାତ୍ରାରେ
ବାଲିଯାତ୍ରା ତ ତାର ହଁ ତାର ଟାଇମ ଆସିଲେ ଯାଇକି କାର୍ତ୍ତିକ ମାସରେ ପଡେ।
ହୁଁ କଣ କଣ ସେଠି ମାନେ ଆ ସେ ବାଲିଯାତ୍ରା ଫେମସ କଣ ପାଇଁ ମାନେ ବାଲିରେ ଯାତ୍ରାଟା ହେଇ
ନାଇଁ ନାଇଁ ନାଇଁ ନାଇଁ ନାଇଁ ବାର୍ଲି ଯାତ୍ରା ସେଇଟା ଅଛି ବାର୍ଲି ଆମର ଓଡି ସାଧ ପୁଅ ମାନେ ଆଗରୁ ଏଉଠୁ ଆରମ୍ଭ କରିଥିଲେ ଏଉଠୁ ଯାଆନ୍ତି ସେ ମ ଆମର ଜଳପଥରରେ ଯାଆନ୍ତି ଦୂରଯାତ୍ରା କରିବା ପାଇଁ ସେଠି ଗୋଟେ ବାର୍ଲି ଗୋଟେ ଜାଗା ଅଛି ଇଣ୍ଡୋନେସିଆରେ ତ ବାର୍ଲିକୁ ଯାତ୍ରା କୁ ସେ ବାଲି ଯାତ୍ରା ହେଇଯାଇଛି ଆଉ ପ୍ରକୃତରେ ବାଲିରେ ଯାତ୍ରା ଯାତ୍ରା ନୁହେଁ ସେଇଟ ବାର୍ଲିକୁ ଯାତ୍ରା ଏଇଠୁ ଆମ ସାଧବପୁଅମାନେ ଯାଉଥିଲେ। ସେଇଠି
ଓହୋ ତାହେଲେ ତାହେଲେ ସେଠି ମାନେ ଦୂରଦେଶର ଯୋଉ ଇଣ୍ଡୋନେସିଆର ସେଇ ଲୋକ ଲୋକମାନେ ଏମାନେ ସେମାନେ ଏଇଠିକି ଆସନ୍ତି
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ଶୁଣ। ଆମର ସାଧ ପୁଅମାନେ ଯାଆନ୍ତି ତାଙ୍କ ଏରିଆକୁ। ସେଠୁ ତାଙ୍କ ତ ଆମ କଲଚର ବି ସେଠି ବି ଆମ କଲଚର ସେଠି ତାଙ୍କର ବି ଆମର ବି ସେପଟ ଏରିଆରେ ଆମର ଏଇ ଓଡିଶାର ବହୁତ କଲଚର ବି ସେଆଡେ ଅଛି ଆଉ ସେଠୁ ଆମ ଜିନ ଷ ଦେବେ ହଁ ଆମ ଜିନିଷ ଦେବେ ତାଙ୍କ ଜିନିଷ ଆଣନ୍ତି ଏଇଆଇ ଚାଲେ ଆଉ। ସେଏ ଗୋଟେ ତାକୁ ଗୋଟେ ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ। ଯିଏବେ ଅଛି ସେମିତି ଗୋଟେ ସ୍ମୃତି ହିସାବରେ ବାଲିଯାତ୍ରା ପାଳନ ହୁଏ। ବଢିଆ ହୁଏ, ବହୁତ ଲୋକ ଆସନ୍ତି। ମଜାମସ୍ତି ସବୁ ହୁଏ।
ହଁ ଆଉ କଣ ଅଛି କି ଦୁର୍ଗ ଗୋଟେ କହିଥିଲେ ଆପଣ?
ବାରବାଟୀ ଦୁର୍ଗ।
ହଁ ବାରବାଟୀ ଦୁର୍ଗଟା ଆମର କଣ ପାଇଁ ଆମର ବିଖ୍ୟାତ?
ସେଟା ହଉଛି ଆଗ କାଳର ରାଜ ମାନେ ରାଜା ମାନେ ତାଙ୍କର ସୁରକ୍ଷା ପାଇଁ ଗୋଟେ ଗୋଟେ ଦୁର୍ଗ ତିଆରି କରନ୍ତି। ସେଠି ତାଙ୍କର ତାର ଦୁର୍ଗର ଚାରେ ଚାରିପାର୍ଶ୍ଵରେ ଥାଏ ଗୋଟେ କେନାଲ ଟାଇପର ଅଛି ସେଠି କୁମ୍ଭୀର ଆଗରୁ ରହୁଥିଲେ। ସେଠି କୁମ୍ଭୀର ଛଡା ହେଇଥିବା ଥର ତମେ
ହ
ସବୁ ସବୁ ଏରିଆର ସମସ୍ତେ ରାଜା ଥାଆନ୍ତି। କେତେବେଳେ ଆକ୍ରମଣ କରନ୍ତି ଇଏ କରନ୍ତି ତ ପ୍ରୋଟେକ୍ଟ କରିବା ପାଇଁ ରାଜାଙ୍କୁ ସୁରକ୍ଷିତ ରଖିବା ପାଇଁ ଦୁର୍ଗରେ ରହନ୍ତି ତା ଚାରିପଟେ ହଉଛି ଥାଏ ଆମର କୁମ୍ଭୀର ଥାଏ ଧର ଲୋକ କିଏ ପାଣି ତା ଭିତରେ ଆସିଲାବେଳକୁ କୁମ୍ଭୀର ତାକୁ ଖାଇଦବ। କିଏ ଯା ବି ହଉ। ସେ ତାକୁ ସୁରକ୍ଷିତ ପାଇଁ ବାରବାଟି ଦୁ ଦୁର୍ଗଟା ଥାଏ ଆଉ। ସେଟି ମାନେ ରାଜାଙ୍କୁ ସୁରକ୍ଷିତ ରଖାଯାଏ। ଆଉ ଐତି ଐତିହ୍ୟ ଅଛି ଆଉ ପୁରୁଣା ସବୁ କାରୁ କାର୍ଯ୍ୟ ସବୁ ସେଇଠି ବଢିଆ ଅଛି। ବହୁତ ମୁଁ
ହଁ ଆଉ ଗୋଟେ ଜାଗା ଗୋଟେ ଅଛି ଅ କଣ କହୁଥିଲି ସେଟା ଭୁଲିଗଲି ମୁଁ। ଉଁ କି ଗୋଟେ ଝରଣା ମଧ୍ୟ ଅଛି ମୁଁ ଦେଖିବା ପାଇଁ ପାଇଥିଲି ଏଇ ୟୁଟ୍ୟୁବ ଘରିକାରେ। ମୁଁ ଏମି ହଁ କୋଉ ଗୋଟେ ଝରଣା ଅଛି କଟକରେ?
କଟକରେ
ମନେ ନାଇଁ ବୋଧେ ହଉ ଛାଡନ୍ତୁ ଆଉ କଣ ଅଛି?
ଆମର ବାରବାଟି ଷ୍ଟାଡିୟମ ସେଟା ତ ଜାଣିଥିବେ ଓଡିଶାର ଲୋକ ଯେହେତୁ ଆମ ଓଡିଶାର ଗୋ ଟାଇ ଷ୍ଟାଡିୟମ ବଡ ଷ୍ଟାଡିୟମ ଅଛି ଯୋଉଟା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ। ହାଉ ସେଠି ବି ଦେଶ ବିଦେଶରୁ ଖେଳ ଖେଳାଳି ମାନେ ଆସନ୍ତି ମନୋରଞ୍ଜନ ହୁଏ ସମସ୍ତେ ଆସନ୍ତି। ଏଖାଠି ସବୁ ଖେଳିବାକୁ ଯାଆନ୍ତି ଖେଳ ଦେଖିବାକୁ ଯାଆନ୍ତି ଯୋଉଟା ଆମେ ଟିଭିରେ ଦେ ସେଇଟା ଆମ ଘର ପାଖରେ ଦେଖିବାର ସୁଯୋଗ ମିଳିଥାଏ।
ହଁ। ଏବେ ସେମିତି କିଛି ଏବେ ମା-ମାନେ କ୍ରି କିଟ୍ ର ମ୍ୟାଚ କିଛି ହବାକୁ ଅଛି କି ଏବେ ସେ ବାରବାଟୀ ଷ୍ଟାଡିୟମ ରେ?
ଆସନ୍ତା ଡିସେମ୍ବର ମାସରେ ହବାର ଅଛି ଡିସେମ୍ବର ନଅ ରେ।
କୋଉ ଟିମ୍ ଏଥରକ ଖେଳିବେ ଇଣ୍ଡିଆ ତ ନିହାତି ଭାବେ ଖେଳିବ ଇଣ୍ଡିଆ ସହିତ କିଏ ଅଛି? ଆଚ୍ଛା ସାଉଥ ଆଫ୍ରିକା ଏବେ କେତେ ଦିନିଆ ମ୍ୟାଚ ସେଇଟା କି?
ସେଇଟା ଆମର ଟ୍ୱଣ୍ଟି ଟ୍ୱଣ୍ଟି ଅଛି ଗୋଟେ ଦିନିଆ।
ଆଚ୍ଛା ତାହେଲେ ତ ଟିକେଟ ବିକ୍ରି ହେବା ଷ୍ଟାର୍ଟ ହେଇଯିବ ବୋଧେ ନଭେମ୍ବର ବେଳ
ନା ନା ସେଇଟା ତାର ଟାଇମ ଲାଇନ ତାର ଗାଇଡ ଲାଇନ ସବୁ ଅଛି। ସେଠି କେତେ ଦିନ ଭିତରେ ସେ ତାଙ୍କର ଯୋଉଟା ଯୋଉ ସଂସ୍ଥା ନେଇଥିବ ସେମାନେ ଡେଟ ଫିକ୍ସ କରିବେ। ଆଉ ତାପରେ ସେତବେଳେ ଅନଲାଇନ ଅଛି ଅଫଲାଇନ ଅଛି ଅଫଲାଇନ ନବାକୁ ହେଲେ ଆମର ଏଠି ଏତେ ଖେଳ ଦେଖିବାକୁ ଏତେ ଆଗ୍ରହୀ କି ମାନେ ଗୋଟେ ଦିନ ପୂର୍ବରୁ ଟେ ଲମ୍ବା ଲାଇନ ଲାଗିଥିବ ବେଳେ ବେଳେ ବି ଆମେ ଯାଇକି ହତାଶ ହେଇକି ଫେରିକି ଆସିବୁ ଟିକେଟ ମିଳିବନି। ଆଉ ତାପରେ ଲାଷ୍ଟକୁ ଯାଇ ଟିଭି ରେ ଦେଖିଦଉ ଆଉ।
ହଁ ଆଉ ତମର ଏବେ ଯୋଉ ଆଉ ଗୋଟେ କଣ ଥିଲା ସେଇଠି? କୋଉ ଗୋଟେ ଏ ମାନେ ଐତିହ୍ୟ ଥିଲା ବୋଲି କହୁଥିଲ?
ବାରବାଟୀ ଦୁର୍ଗ ଏଇଟା ତ କହିଲି।
ବାରବାଟୀ ଦୁର୍ଗ ଗଲା ଆ ବାରବାଟୀ ଷ୍ଟାଡିୟମ ଗଲା ବାଲିଯା ତ୍ରା ଗଲା ଆଉ କଣ ନରାଜ ହଁ।
ନରାଜ ବ୍ୟାରେଜ ମୁଣ୍ଡୁଳି।
ନରାଜ ବ୍ୟାରେଜ ରେ ସେଇଟା ଆମର କୋଉ ନଦୀ ଇଏ ହେଇକି ଯାଇଚି? ସେଇ ନଦୀର ପାଣି ଆସିକି
ମହାନଦୀ ମହାନଦୀ।
ଆମର ମାନେ ଓଡିଶାର ସବୁଠାରୁ ବଡ ନଦୀ ଯୋଉ
ବଡ ନଦୀ ହଁ ହିରାକୁଦ ଡ୍ୟାମ ରୁ ଡାଇରେକ୍ଟ ପାଣି ଆସି ଏତିକି ଆମର ଫାଷ୍ଟ ଏଇପଟେ ହେଇକି ତାପରେ ଆମର ଜଗତସିଂପୁର ସେ ପଟ୍ ଲାଇନ୍ ସବୁ ପ୍ରବାହିତ ହୁଏ। ଆଉ ଆମର ସେଇଟା କଣ୍ଟ୍ରୋଲ କରିବା ପାଇଁ ପାଣି କଣ୍ଟ୍ରୋଲ କରିବା ପାଇଁ ନରାଜରେ ଗୋଟେ ଅ ଛି ମୁଣ୍ଡୁଳିରେ ଗୋଟେ ଅଛି। ଆଉ ଗୋଟେ ଜୋବ୍ରାରେ ଅଛି। ଆଉ ପିଠ ବି ଏଠାରେ ଆମର ଧବଳଶଳ ପିଠ ଅଛି। କଟକ ଚଣ୍ଡୀ ଅଛନ୍ତି। ଆଉ ଆମର ହଁ, ତା'ପରେ ଆମର କଉଡ଼ା ସେ, ଆଉ କଣ ଅଛନ୍? ପଞ୍ଚମୁଖୀ ହନୁମାନ ମନ୍ଦିର ଅଛି। ବହୁତ କିଛି ଅଛି। ସିଏ ଆମର ମନ୍ଦିର ଭିତରେ, ଏମତି ବହୁତ ଦିନିଷ ଅଛି ଆଉ।
ଥିଲି ମୁଁ ଯାଇଥିଲି ଧବଳେଶ୍ଵର ମନ୍ଦିର ଯାଇଥିଲି। ଆ ଜେଜେ ବାପା, ମାଁ ଭାଇ, ଭଉଣୀ ଆଉ, ଗୋଟେ ଆମ ପଡିଶା ଘର ସମସ୍ତେ ମିଶିକି ଆମେ ଛୋଟ ହେଇଥିଲୁ, ସେତେବେଳେ ଯାଇଥିଲୁ ଧବଳେଶ୍ୱର। ବହୁତ୍ ଅତି ସୁନ୍ଦର ପୀଠ ଟେ! ବେଳେ ଝୁଲାପୋଲ ହେଇଥିଲା, ସେତେବେଳେ ଆମେ ଯାଇଥିଲୁ।
ଝୁଲାପୋଲ ତଥାପି ତ ହେଇଗଲାଣି, ପାଖା ପାଖି ପନ୍ଦର ବର୍ଷ
ହଁ ସେତିକିିବଳେ ଆମେ
ହୁଁ। ତା'ପରେ ଏବେ ଆହୁରି ସୁଗମ ହେଇଗଲାଣି। ଝୁଲାପୋଲଟା ଡେଞ୍ଜର ପାଇଁ ଏବେ ଟିକେ ତାକୁ ବନ୍ଦ କରୁଛନ୍ତି।
ଓ ସେଟା ଗୋଟେ ମାନେ, ଏବେ ଗୋଟେ ବଡ ବ୍ରିଜ୍ କରିଦେଇଛନ୍ତି। ଡାଇରେକ୍ଟ ମାନେ ଆରାମସେ ଆପଣ ନାଇଁ ଯାଇଁକି ପଳେଇବେ। ଆଉ ଝୁ ଝୁଲା ପୁଲର ଯୋଉ ଡେଞ୍ଜର ଟା ଥାଏ ଆଉ ନ ନାହିଁ, ଏବେ ଆଉ ନାହିଁ। ଅତ୍ୟଧିକ ଲୋକ ପ୍ରାୟତଃ ପ୍ରାୟତଃ, ସେଇ ଯେତେବେଳେ ବୋଲବମ୍ ଥାଏ। ସେଇ ଟାଇମ୍ ରେ ବେଶୀ ଲୋକ ଲୋକ ଯାଆନ୍ତି ତ, ସେ ଦୋଳି ଦୋଳି ଯେମିତି ଝୁଲେ ସେଇ ଭଳିଆ ଝୁଲୁଥିବ। ଆଉ ଲୋକ ଡରନ୍। ନ୍ତି। ଆଉ, ବି ବହୁତ ପୁରୁଣା ହେଇଗଲାଣି। ସେଥିପାଇଁ ତାକୁ ରିପେୟାର କରିହଉନି ବି। ତ ସେଥିପାଇଁ ଆଉ, ତାକୁ ଏବେ ଆଉ ଏତେ ୟୁଜ କରୁନାହାନ୍ତି। ଖାଲି ପୁ ତାଙ୍କର ଯେତିକ ପୂଜକ ଅଛନ୍ତି ସେଇମାନେ ଖାଲି ୟୁଜ୍ କରୁଛନ୍ତି। ନନା ହଉ କି ଯିଏ ହଉ ତାଙ୍କ କରି ମନ୍ଦିରର ଯିଏ ପ୍ରଶ ଶାସନ ଯେତିକି, ଅଳ୍ପ ଲୋକରେ ଯେମିତି ବେଶୀ ଲୋକ ହେଲେ ଯେମତି, କିଛି ଡେନ୍ସ ଟେନ୍ ସନ ନାହିଁ ତ, ସେପଟେ ସେଇଟା ୟୁଜ କରନ୍ତି। ନହେଲେ ନାହିଁ, ଏବେ ଗୋଟେ ନୂଆ ବ୍ରିଜ୍ ହେଇଯାଇଛି ଆରାମ ସେ ଯାଇକି
ଆପଣ, ଦର୍ଶନ କରିକି ପଳେଇ ଆସି ପାରିବେ।
ଆଛା। ଆଉ, ହଉ ଠିକ୍ ଅଛି। ଆପଣଙ୍କର ଏତେ ସାରା ମାନେ ମତେ-ଏ ବିଷୟରେ ଜଣେଇକି, ଭ୍ୟାଲୁଏବୁଲ୍ ଇନ୍ଫରମେସନ୍ ମତେ ଦେଲାରୁ, ମୁଁ ମାନେ ମତେ ବହୁତ ଖୁସି ଲାଗିଲା। ମୁଁ ଏତେ ବିଷୟରେ ଜାଣିବାକୁ ପାଇଲି? ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ। ହଉ, ମୁଁ ଏବେ ରଖୁଛି। ମୁଁ ଆଉ କେତେବେଳେ ଟାଇମ୍ ହେଲେ ମୁଁ